ହ୍ୟାଲୋ କୋଉଠି?
ଏବେ ଟିକିଏ ଆଡେ ଆସିଛି ଶଙ୍ଖ ଆଡେ ପଳେଇ ଆସିଲି ଏଇଠି ଘରେ ରହିଲେ ପାଟି କରିବେ ଖାଲି ଖାଇବା ପାଇଁ ଡାକେ ଡାକିବେ ତ ଆଡ଼େ ଶଙ୍ଖ ଆଡ଼େ ପଳେଇ ଆସିଲି। ହଁ ଇଏତ ସଙ୍ଗାତ ହାଁ? ବର୍ଷା ସ ନାଇଁ ତ ସଙ୍ଗେ ଧରିକ ଆ।
ହୁଁ।
ଏ ଦଶପଲା ଯାଇଥିଲା ଏବେ ଫେରିଲା ଗାଁକୁ।
କୁଆଡ଼େ ଯାଇଥିଲା? କଣ କାମ ଥିଲା କି?
ଏ ତା ଅଜା ଘର କୁ ବୋଧେ ଯାଇଥିଲେ।
ହଁ।
ହୁଁ ସେମାନେ ତ ଆଠ ଜଣ ନଅ ଜଣ ହେଇ ଯାଉଛନ୍ତି ବନ୍ଧୁ ରହିତି। ରାଜା ଦିନେଶ ଆଉ ଇଏ ପିଙ୍କୁ ବବୁଲା ପି ହାଙ୍ଗର ଆଉ ହରି । ଆଠ ଜଣ ହେଇକି ବସିକି କଷ୍ଟମ ଖେଳୁଛନ୍ତି । ଭାଗ୍ୟଲେ ଓମ ଟା ନାହିଁ ନହେଲେ ଓମ ଥିଲେ ମିଟନକୁ ଡାକିଥାନ୍ତେ ଆଉ ଦଶ ଦଶଜଣିଆ ପାଞ୍ଚ ପାଞ୍ଚ କରି କଷ୍ଟମ ଖେଳୁଛନ୍ତି।
ଷ୍ଟଙ୍ଗ ଖେଳୁଛନ୍ତି ବୋଧେ ଆଉ।
ହଁ ଖାଲି ହେଡ୍ ତ ଆଉ।
ଆଁ ମୁଁ ତ ଏବେ ଖେଳୁନି ଆଉ।
ମୁଁ ଏବେ ଖାଲି ରାଙ୍କ୍ ଟିକେ ଖାଲି ପୁଶ୍ କରୁଛି ମ। ଆଉ ମଲା କିଛି ବି ଖେଳିିଆକୁ ଇଚ୍ଛା ହଉନି।
କହିଲି ଆର ସିଜନରେ ଟିକେ ଟିକେ ଖେଳି ଦେଇଥିଲି ଏନ୍ତି ମଝିରେ ଖେଳିକି ମାଷ୍ଟର ଲଗେଇ ଦେଇଥିଲି ଯ ।
ହୁଁ।
ଖେଳାଳି ଆମେ ଆଉ ଭଲ ଲାଗୁନି।
ମତେ ଆଉ ଏତେ ଇଚ୍ଛା ହଉନି। ଦିନେ ଡେଲି କଷ୍ଟମ ତ ଖାଲି ଆଉ ରାଙ୍କ ଖେଳ। କ୍ଲାସ ଖେଳ ନାହିଁ, ଖାଲି କଷ୍ଟମ।
ହୁଁ।
ବୁନ୍ଦୁ ବୁନ୍ଦୁ ଏମତି ଏଇ ସିଏ ଏମିତି ତା ତାଙ୍କର ହେଇପଟେ। ପପିନି ଭାଇ ସିଏ ଆଗୁରୁ ଭାଇ କଡି। ଏମିତି ଗଣି ହେଇକି ସେମାନେ ଗୋଟେ କସ ଅ ରିଆଙ୍କ୍ ରିଆଙ୍କ ଖେଳିବେ, କି ନହେଲେ କ୍ଳସ୍ ର ଖେଳିବେ ହେମ ମତି କରିବେ।
ଆପଣ କୁଆଡେ ବୁଲାବୁଲି କରି ଯାଇଥିଲେ ନାଇଁ ଢେଙ୍କାନାଳ।
ଢେଙ୍କାନାଳ।
ଉଁ।
ଓହୋ ଏଇଠି ନ ତାହେଲେ ନୁଆଗାଁରୁ ଏଇ ନୟାଗଡରୁ କେତେ କିଲୋମିଟର ହବ?
ଆମର ସେଇଠୁ ଭୁବନେଶ୍ଵର ପଟେ ଆସିଲେ ଶହେ ସତୁରି ହଉଚି।
ଶହେ ସତୁୁରୀ, ମାନେ ଭୁବନେଶ୍ଵରଠୁ ଆହୁରି ଶହେ ସତୁରୀ।
ନାଇଁ ଭୁବନେଶ ମାନେ ଆମ ଗାଁଠୁ ଭୁବନେଶ୍ଵର ପଟେ ଦେଇକି ଆସିବୁ ଶହେ ସତୁରୀ।
ହଁ।
ଆଉ ଏପଟେ ଏ ଗଣିଆ ପଟେ ହେଇକି ଏପଟେ ସିଧାମଳା ହେଇକି ଏପଟେ ଆସିଲେ କି ହଉଛି ଶହେ କୋଡିଏ।
ଏଇପଟ ତ ତାହେଲେ ସୁବିଧା ଏଇ ଗଣିଆ ପଟା।
ହୁଁ ଆମେ ଏପଟେ ଯାଉଛୁ ବା ବାଇକ ଧରିକି ସବୁବେଳେ ଯିବା ଆସିବା କରୁଚୁ।
ଆ ଜଙ୍ଗଲ ଏରିଆ ତ ହେଇ ପଟକରେ।
ଜଙ୍ଗଲ ଏରିଆ କଣ।
ହଁ ଜଙ୍ଗଲ ଜାଗା ବା ହେଇପଟେ ଏଇ ଗଣିଆ ପଟ ଲାଇନ ପୁରା ଜଙ୍ଗଲ ଜାଗା ଗୁଡା ହେଇଥିବ।
ଆରେ ଗଣିଆ ବୋଲେ ଏପଟେ ଯାଉଛନ୍ତି, ରାଉତ ପଡା ଗଲ ବେଳକୁ ଗଣିଆ ଯୋଉ ଛକ ନୁହଁ। ଯୋଉଠି ହଉଛି ଆମର ଲଙ୍କାପୋଡି।
ହଁ।
ସେପଟ ସେଇ ଭିତରକୁ ହେଇକି ତ ଏପଟ ଆଇକି ଅ ଆସିବୁ ସିଧାମଲା ବ୍ରିଜ୍ ପଟେ ହେଇକି ଡାଇରେକ୍ଟ ଆ ସିବୁ ସେପଟେ ବାହାରିବୁ ଏ ଜାଗାଟା ମୋର ମନେ ପଡୁନି ସେପଟେ ବାହାରିକି ଆ ଏପଟୁ ସିବୁ ଆଠଗଡ ଲାଇନରେ।
ହୁଁ।
ଆଠଗଡ ଲାଇନରେ ଆସିକି ଏ ଭିତୁରୁକୁ ଆସିବୁ
ଓହୋ ଆପରେ କଣ କରିବୁ ବୋଲି ଭାବିଛୁ।
ଆପରେ କ ଆଁ
ପ୍ଲାଏ କାମ କରିବୁ ଖାଲି।
ଆରେ ଏବେ ଡିଫେନ୍ସ ହବନି ରେ।
କପାଇଁ?
ଏ ଆଙ୍ଗୁଠି ଯୋଉ ପୋଡି ଯାଇଥିଲା ମୋର ବେଞ୍ଚ ଯେ, ସେଟା ଗୋଟେ ଫିଙ୍ଗରପ୍ରିଣ୍ଟ ଭାଳ
ବନି।
ନାହିଁ। ପିଲା ବେଳେ।
ହଁ।
ନଖଟୁ ବାଳ ଛେଚି ହେଇ ଯାଇଥିଲା ଏଇଟା
ଓ ହୋ।
ହୁଁ।
ଆଉ ତାହେଲେ ପଢିକି ତାହାଲେ ଲାଭ କଣ ତୋର।
ଆରେ ପଢା ହେଇଛି ସେ ତଥାପି ଓଡିଶା ପୋଲିସଟା ହେଇପାରେ ସେଇଠି ବି ପକ୍କା ହବ।
ହଁ ଏଇଟା ଏଇଟା କଣ ଦେଖୀ କହିଲୁ ଲାଞ୍ଚ ଫାଞ୍ଚ ଟିକେ ଦେଇ ଦେଇେଇକି କି କହିଦବୁ ମାନେ ହାତ ଧରିଥିବୁ କାହାର ଗୋଟେ। କହିବ ଏତିକି ଦିଆହବା ମୋର ଏଇଟା କରିଦିଅ ଆଉ
ହୁଁ।
ସେମିଦ୍ରେ ଗଲେ ହବ ଏମିତିରେ ଯାହା ଜାଣି ଶୁଣିକି ନା ତାଙ୍କର ତ ଏମତି ମଉକା ହିଁ ତ ଦରକାର ଆଉ।
ଦଉନାହାନ୍ତି କିରେ ନେଇ ଯାଉଛନ୍ତି ପଇସା କରିଦଉନାହାନ୍ତି।
ଆପ୍ରୁଭ ରଖିଥିବୁ ଏଗ୍ରିମେଣ୍ଟ କରିବୁ।
ହୁଁ।
ଏଗ୍ରୀମେଣ୍ଟ କରିକି ଦବୁ ପଇସା।
ପ୍ଲସ୍ ଥ୍ରୀ ତ ବେଶି ଏମତି ଟେନସନ ଦିଆ ପାଠ ନାହିଁ ଏମତି ପଢାପଢି ଟିକେ ଟିକେ ଚାଲିକି ଏକ୍ଜାମ ଦିଆ ହଉଥିବ ଏବେ
ହଁ ମ ଡିଷ୍ଟାନ୍ସ ରେ ଖାଲି କରିବା କଥା ଆଉ। ତୋତେ କିଏ ବଞ୍ଜି ବଞ୍ଚିଦେଇ କହିଲା କରିବା ପାଇଁ।
ସିଏ ତ ନାଇ ମ।
ଆ
ସିଏ ମୋ ଇଚ୍ଛାରେ ମୁଁ ଆସିଛି ନା ଆଉ
ଆରେ ପ୍ଲସ୍ ଥ୍ରୀ ପାଇଁ ଜାଣିଛ ନା ନାଇଁ ମାନ ଯେମିତି ହେଲା ଏଇ ପ୍ଲସ ଥ୍ରୀ ଏଇ ଡିଫେନ୍ସ ଲାଇନ୍ ପାଇଁ ସାର୍ଟିଫିକେଟ ମାଗୁଛି ପ୍ଲସ ଥ୍ରୀ ସାର୍ଟିଫିକେଟ। ମାନେ ଏଇ ପ୍ରମୋସନ ହବା ପାଇଁ ପ୍ରମୋସନ। ପ୍ରମୋସନ ହବା ପାଇଁ ମାନେ ମାଗୁଛି ପ୍ଲସ ଥ୍ରି ସାର୍ଟିଫିକେଟ। ସଂଗ୍ରାମ ସଂଗ୍ରାମ ଏବେ ମତେ ତ କଲ୍ କରିକି କହୁଛି ନା ଆଉ ଡିଷ୍ଟାନ୍ସର ହେବ କି ଏଇ ପ ପଢ଼ି ହବ କି ପ୍ଲସ୍ ଥ୍ରି ମୁଁ କହିଲି ଗଲେ ତୁ ଛଅ ମାସ କୁ ଥରେ ଆସିବାକୁ ପଡିବ। ତ ଏକଜାମ୍ ଦବା ପାଇଁ ଆ ନାଇଁ ନାଇଁ ମୁଁ କିଛି ବି ଦେଇଯିବିନି। ମୁଁ କହିଲେ ଆଉ କିଛି ହେଲେ ଦେଇ ଆଶିବନି କେମିତି ହବ ମ? କହିଲା ଆଉ ହେମିତି କହିଲା ହେମିତି ଗଲେ ଥାଉ ତାହାଲେ ଆଉ କୋଉ ପଢିବ
ଏକ୍ଜାମ ବେଳକୁ
ସିଏ ବା ଏବେ ରହୁଛି ଜାମ୍ମୁ କାଶ୍ମୀରରେ ଯାଇକି ରହୁଛି। ମୋତେ କେତେ ଏଇ ଛଅ ସାତ ଦିନ ତଳେ ମୋତେ କଲ୍ କରିଥିଲା। ମୁଁ କହିଲି ଆଉ ମୁଁ ଗଲା ଠୁ ଘରକୁ ଯାଇକି ତୋତେ କଲ୍ କର। ମୁଁ ଚାସ ଖେଳୁଥିଲି ତା ଘରକୁ ଯାଇକି ତୋତେ କଲ୍ କରିବ ବୋଲି କହିଚି ଯେ ଆଉ କ-ତାକୁ ଆଉ କଲ୍ କରିନି।
ମୋର ବି ସେଇ ସେମ୍ ପ୍ଲାନିଂ ଅଛି।ପ୍ଲସ୍ ଥ୍ରୀ ର ମାନେ ପଢାପଢି ଏତେ ଖାସ୍ ନାହିଁ। ଏମତି କି ଏକ୍ଜାମ ଦେଇକି କ୍ଲିୟର୍ ହବ। ପ୍ଲସ୍ ଥ୍ରୀ ସଇଲା ପରେ ଦେଖିବା କଣ କମ୍ପାନୀ ମାନେ ଜବ୍ କି ଏଇ ଡିଫେନ୍ସ ଲାଇନ୍ ରେ ଏଟା କରିବି ଯଦି ନହେଲା ସେତେବେଳକୁ କାମଟା ଶି କି ଯାଇଥିମି ନା। କିଛି ନହେଲେ କି ତାପରେ କାମ କରା ହବ ନହେଲେ ଆଉ। ଯଦି ହେଇଗଲା ଭଲ
ଆଉ ଗାଁ ର ଗାଁ ରହିକି କାମ ନୁହଁକି?
ଗାଁରେ ରହିକି ନାହିଁ। ଗାଁରେ କେ ପ୍ଲା ପ୍ଲାନ୍ କାମ ମଧ୍ୟ ହଉଚି କି? ଏଇ ଆଡେ କରାହବ।ନହେଲେ ନାହିଁ ଇଆଡେ କରାହବ।
ହଁ ଭୁବନେଶ୍ଵରରେ ରହିକି ନହେଲେ କରିବୁ ଆଉ।
ଭୁବନେଶ୍ୱରରେ ଅଛି ଆମର ଦି ତିନଟା ସାାଇଟ୍ ଅଛି ତ
ଭୁବନେଶ୍ୱରରେ?
ହୁଁ, ଦି, ତିନଟା ସାଇଟ୍ ରେ କାମ କରୁଚନି।
ଓ ହୋ।
ହୁଁ।
ତୁ ଆଉ ହେତେ କିଛି ପରିଶ୍ରମ ନୁହଁ କଳାବେଳେ ବ-ବୁ-ବସିି ଉଠିକି କାମ।
ହଁ
କାମ ଶିକି ଗଲାଠୁ ଭିଡ କିଛି ଲାଗିବନି। କାମ ଯୋଉ ପ ତୁ ନ ଶିକିଛୁ ତ ଯେ ମାନେ ଦୁକୁଧୁଆ ଲାଗିବ ଆଉ ଟିକେ ପ୍ରେସର୍ ଟିକେ ଭଳିଆ ଲାଗିବ ଆଉ।
କାମ କିଛି ନାହିଁ ଯେ ହେଲେ ବି ହି ତୁ ଯଦି ମାନେ କାହା ଅଣ୍ଡରେ ରହିକି କାମ କରିବୁ ହଁ ତାହେଲେ ଚଳିବ ହେମିତି ମାନେ ଦଉଛନ୍ତି ଯେ ଛଅଶହ ପଚାଶ, ସାତଶହ, ସାତଶହ ପଚାଶ ଏମିତି ଦଉଛନ୍ତି ମାନେ ମିସ୍ତ୍ରୀ।
ହଁ।
ଛନ୍ତି ତାପରେ ଯଦି ତୁ ନିଜେ ନେଇକି ଠିକାରେ କରିବୁ ନାଇଁ ମୋତେ ଏ କାମ ଠିକା ଦେଇଦେ ମୁଁ ମୋର କରିବି।
ହଁ।
ଓ ନଘା ପଇସା ଛାଟିବୁ ପୁରା ପଇସା। ଏଇଠି ଆମର କାମ କରାହଉଛି ଭାଇନା ଧରୁଛୁ କାମ ଠିକାରେ ସବୁ ଗୁୁଡାକ।
ହଁ।
ହଁ ମାନେ ହେରା ଫୁଟ ହିସାବ ସବୁ ପ୍ଲା କାମ।
ହ
ଆ, ଯୋ କରାହଉଚି କାମ ସକାଳୁ ଯାଉଛୁ ଖାଇ ପିଇକି ଦିପହରେ ଘଣ୍ଟେ ରେଷ୍ଟ ନେଇକି ସନ୍ଧ୍ୟା ଯାଏ କରୁଚୁ। ହଁ ମୁଁ କାମ କରୁଚୁ ଦିନକୁ ପଡୁଚି ଉଁ, ତାଙ୍କର ପଡୁଚି ବଲେ ଟୋଟାଲ ଯେତିକି ହ-କାମ ହେଇଥିବ ସେଇଠୁ ଦିନ ହିସାବ କଲାବେଳ ଲେ ପନ୍ଦରଶ ଷୋଳଶ ଏମତି।
ହ ଆହା ନଘା ପଇସା ତାହେଲେ। ପନ୍ଦତିରି ପଇଁଚାଳିଶ ହେଲା ଆସିକି କ କଳଳା ଅଁ ଚାଳିଶ ହଜାରେ ଟ ମାନେ ରହିଲା ପାଖରେ।
ଯଦି କାମ ଠିକ ରେ ଚାଲିଥିବ ମାନେ ଠିକାରେ ନେଇଯିବୁ ଖାଲି ପ୍ଲାଏ କାମ ପଡିଗଲେ ଆଉ ନହେଲେ
ହୁଁ।
ଆଉ କବାଟ ଫ- କବାଟ ଫବାଟ ଗୋଟେ କରିବୁ ବୋଲେ ତିନି ହଜାର ଟଙ୍କା। କବାଟ ଗୋ କମ୍ବାଟ କବାଟ କଲେ, ଗୋଟେ କି ତିନି ହଜାର
ମାନେ କଣ ଫିଟିଙ୍ଗ ଗଲେ ।
ଫିଟିଙ୍ଗି ନୁ ତିଆରି କରିବୁ, ତିଆରି କରିବୁ ପୁରା।
ଓହୋ, ତାହେଲେ ହେଇ କବାଟା, କବାଟା କରିବାକୁ କେତେ ସମୟ ଲାଗିବ? କେତେ ଦିନ?
କେତେ ସମୟ ବ ଗୋଟେ କବାଟ କରିବାକୁ ଦୁଇ ହଜାର, ଦି ଦିନ ତ ଲାଗିବ ଆ
ଦି ଦିନେ, ଦି ଦିନେ ତିନି ହଜାର, ପନ୍ଦରଶହ, ପନ୍ଦରଶହ ନୁହଁ କି?
ହୁଁ ।
ଓଡଆଛି ତ
ଠିକା, ଠିକା ରେ ନେଲେ ଲାଭ ।
ଆଛା । ଠିକା ଆଉ ତୋ ସାଥିରେ ଯୋରା ରଖୁଥିଲେ, ରହୁଥିଲେ, ସେଗୁରା କୁଆଗଲେ ଶୋଇଗଲେଣି ।
ନାଇଁ ସେପଟେ ଅଛନ୍ତି, ମୁଁ ୟାଡେ ପଳେଇ ଆଇଛି।
ଓ ହୋ ଆଉ ଏମିତିରେ ସାଉଣ୍ଡ, ସାଉଣ୍ଡ ହେଲେ ରିଜେଟ ମାରିଦେବେ। ଅଲଗା କୋଉ ସାଉଣ୍ଡ ହେଲେ, ରିଜେଟ ମାରି ଦଉଛନ୍ତି ।
ହୁଁ ହଁ ହଉ ହଉ ହଉ ଟାଇମ ହେଲାଣି ତ
ହ ହଉ ରଖୁଛି ହେଇଗଲା ।
ହୁଁ ।